ହ୍ୟାଲୋ!
ହ୍ୟାଲୋଁ।
ହଁ, ଏ ମୋ ଭଏସ୍ ଆପଣଙ୍କୁ ଶୁଭା ଯାଉଛି? ନା ଧିରେ ଶୁ୍ ଯାଉନି ତ!
ନାଁ ଟିକ୍ ଚଳିବ।
ଆଚ୍ଛା, ଆଉ କଣ କରୁଥୁଲ ଆଜି?
ଉୁଁ, ଆଜି ତ ବର୍ତ୍ତମାନ ପାଇଁ ମୁଁ ଟିକେ ଯାଇଥିଲି, ଉମ୍ ଅ ବାହାରକୁ କେବେ ଆସିିକି ଘରେ ପହଞ୍ଚିଛି।
ଯାହା ହଉ, ଏତେ ଦିନ ପରେ ଆପଣ ଆଜି ବାହାରକୁ ବାହାରିଲେ। କାହିଁକିନା ଯେବେ କଲ୍ କଲେ ଆପଣ କହୁଛନ୍ତି, କି ନାହିଁ ଯାଇନି, ଆଜି କାଲି ଆପଣ କୁଆଡେ ଯାଇଥିଲେ?
ଆଜି ତ ପ୍ରଥମେ ମୁଁ ମୋ ସାଙ୍ଗ ଜଣେ ଅଛନ୍ତି, ତାଙ୍କ ସହ ଯାଇଥିଲି। ସହିଦନଗର ଯାଇଥିଲି। ତା'ପରେ ଆସିଲା ବେଳେ ପୁଣି ବାଟରେ ଦିଦି ଦେଖ୍ ଖା ହେଲେ, ମୋ ବଡ ଭଉଣୀ ଯିଏ। ପୁଣି ତାଙ୍କର କଣ କାମ ଥିଲା! ଜୋତା ଆଣିବାର ଥିଲା। ତ ପୁଣି ଶ୍ରୀଲେଦର୍ ଯାଇଥିଲି।
ଆଚ୍ଛା, ଆପଣ ଆଜି କଣ ଜୁଡିଓ ଯାଇଥିଲେ କହୁଥିଲେ?
ଆଜ୍ଞା ଆଜ୍ଞା। ସହିଦ ନଗରର ଜୁଡିଓ ହିଁ ଯାଇଥିଲି।
ଓହୋ! ଆପଣ କିଣା କିଣି କିଛି କଲେ?
ହଁ, ଦେଖିଲି ତମ। ତା'ପରେ ଭାବିଲି ନାଇଁ ଟିକେ ଭି ଟୁ ଦେଖିଦେଇକି ଆସେ। ଅ ଆଉ, ଜଣେ ସାଙ୍ଗ ଥିଲେ ତ ତାଙ୍କର ବି ଜିନିଷ ନବାର ଥିଲା। ସେଥିପାଇଁ ଯାଇଥିଲି। ତା'ପରେ ଆସିଲା ବେଳକୁ ବହୁତ ଲେ ଡେରି ହେଇଗଲା ତ ଆମେ ଘରକୁ ପଳେଇ ଆସିବା ପାଇଁ ମନ ମନସ୍ତ କଲୁ।
ଓହୋ ଏମିତି ତାହେଲେ। ଆପଣ କେବେ ଖଣ୍ଡଗିରି ଯୋରି ଡି ଯାଉନାହାନ୍ତି। ଖଣ୍ଡଗିରି ଜୁଡିଓରେ ବୋହୁତ ଭଲ ଭଲ ତ ଆସେ ମୁଁ ତ ସବୁବେଳେ ସେ ଖଣ୍ଡଗିରି ଜୁଡିଓରୁ ହିଁ ଆଣିଥାଏ।
ଓହୋ ତାହେଲେ ଗଲେ ହବ। ମୁଁ ତ କେବେ ଖଣ୍ଡଗିରି ଜୁଡିଓ ଯାଇ ନାହିଁ ଟୋଟାଲି।
ହଁ ମୁଁ ଯେତିକି ଜାଣିଚି ସହିନୁବ୍ ଯୁଡ଼ିରେ ଜିଓ ପିଲାଙ୍କ ବୋହୁତ ଭଲ ଭଲ ଆସିଥାଏ। କିନ୍ତୁ ଯଦି ତମେ ଓଭରାଲି ଦେଖିବେ ତାହେଲେ ତମେ ଖଣ୍ଡଗିରି ଜୁଡ଼ିଓ ଯିବ ଖଣ୍ଡଗିରି ଜୁଡ଼ିଓରେ ବି ବୋହୁତ ବଢ଼ିଆ ବଢ଼ିଆ ଆସିଥାଏ। ମୁଁ ତ ଯାଇଥିଲି କ୍ପପନା ଜୁଡ଼ିଓ ବି ଯାଇଥିଲି। ଆଉ ଏବେ କିଛି ଦିନ ପୂର୍ବ ସହିଦ୍ ନଗର ଜୁଡିଓ ବି
ଉପରେ ତ ଏତ୍ ଏତେ ଭଲ ନଥାଏ। ବୋହୁତ କମ୍।
ହଁ କଳ୍ପନା ଯୁଡ଼ିଓ ଏତେ ଭଲ ଆସିନଥାଏ। ଗୋଟେ ଥାଏ ଯେଉଁ ଆମର ସହିଦ ନଗର ଜୁଡିଓ ସେ ଝିଅ ପିଲା ପାଇଁ ଭଲ ଆ ସେ ଆଉ ଗୋଟେ ଖଣ୍ଡୋଇ ଜୁଡ଼ିଓରେ ସବୁ ଓଭରାଲି ଭଲ ଥାଏ। ଆଉ ଗୋଟେ ଜୁଡ଼ିଓ ଅଛି ଯୋଉ ଆମର ସେଏ ଫାୟାର୍ ଷ୍ଟେସନ ପାଖରେ ନାହିଁ କି? ଗୋଟେ
ନୟାପଲ୍ଲୀ?
ହଁ ନୟାପଲ୍ଲୀରେ ଯୋଉ ଗୋଟେ ଅଛି।
ଆଜ୍ଞା ଆଜ୍ଞା।
ସେଇଟା ବି ଏତେ ଠିକ୍ ଠାକ୍ ହିଁ ଦେଇଥାଏ।
ହଁ ତ ସବୁଠୁ ବଡ କୋଉଟା? କଳ୍ପନାର ତ ଛୋଟଟା। ସବୁଠୁ ବଡ଼ ଟା କୋଉଟା?
ସବୁଠୁ ବଡ଼ ମୁଁ ଯେତିକି ଜାଣିଚି ସବୁଠୁ ବଡ଼ ବୋଧେ ସେଇ ଯୋଉ ଫାୟାର ଷ୍ଟେସନ ପାଖରେ ଯୋଉ କୋହୁନି
ଆଜ୍ଞା।
ସେଇଟା ମୋ ହିସାବରେ ସବୁଠୁ ବଡ଼ଟା। ଆଉ ମୋତେ କିନ୍ତୁ ବିଶେଷ କରି ସବୁ ଜୁଡିଓ ଯାଇଚି। କିନ୍ତୁ ଖଣ୍ଡଗିରି ଜୁଡିଓଦ ତମେ ଯିବ। ତମକୁ ସବୁ ଥିବ। ଆଭେଲେବୁଲ ସବୁ ଥିବ। ତାଙ୍କ ସ ସବୁଠୁ ହାଇଏଷ୍ଟ ରେଟିଂ ବି ତମେ ଦେଖିବ ଗୁଗଲରେ ତାଙ୍କ ର ସବୁଠୁ ଭଲ ଥାଏ।
ହୋଉ ତାହେଲେ ମୁଁ
ହଁ ଆ ଫୁଣି ଥରେ ଗଲେ ଯଦି ଯିବି ତାହେଲେ ମୁଁ ଖଣ୍ଡଗିରି ଜୁଡିଓ ହିଁ ଯିବି ନହେଲେ।
ଆଜ୍ଞା ନିଶ୍ଚୟ ଆପଣ ଦେଖିକି ଆସନ୍ତୁ। ଆଉ ଆପଣ ବାହାରୁକୁ ଯାଇଥିଲେ ତ କିଛି ଖାଇଥିବେ ତ ନିଶ୍ଚିତ। ନା ଖାଇନାହାନ୍ତି କିଛି?
ଉଁ ନାଇଁ କିଛି ଖାଇ ନଥିଲି। ଯେତେବେଳେ ଦିଦିଙ୍କ ସହ ଦେଖା ହେଲି ବଡ ଭଉଣୀଙ୍କ ସହ ତ ହେତେବେଳେ ଚିକେନ ଷ୍ଟିକ୍ ଖାଇଥିଲି ନହେଲେ ଆଉ କି କିଛି ଖାଇନି। ଭୋକ ବି ବୋହୁତ ଜୋର୍ ଲାଗିଲାଣି।
ଓହୋ ଆପଣ ଏପର୍ଯ୍ୟନ୍ତ ଖାଇନାହାନ୍ତି କି? ସନ୍ ଯୋଉ ରାତିରେ ଡିନର୍ କରିନାହାନ୍ତି?
ନା ନା ରାତିରେ ଡିନର ତ ଏପର୍ଯ୍ୟନ୍ତ ତିଆରି ବି ମାନେ ଭି ହୋଇନି।
କାହିଁକି ଆଜି ଆପଣଙ୍କର ଏତେ ଶ୍ ଡେରିରେ କାହିଁ ହୋଇଛି ନା। ସବୁବେଳେ ଏଇ ସମୟ ରେ ହେଇଥାଏ।
ନା ନା ସବୁବେଳେ ଆମର ଏଇ ସମୟରେ ହିଁ ଆରମ୍ଭ ହୁଏ। ଆମେ ଯାଇକି ରାତିର ଖାଦ୍ୟ ଖାଇଲା ବେଳେ ଯାଇକି ଏଗାରଟା ସାଢେ ଏଗାରଟା ହେଇଯାଏ।
ଆଛା ଆଜି ଆପଣ କୁକୁର ସହିତ ଖେଳିନାହାନ୍ତି?
କୁକୁରସ କୋଉ କୁକୁର?
ଆପଣଙ୍କ ଯୋଉ କୁକୁରଟି ଅଛି।
ଆଜ୍ଞା ଆଜ୍ଞା ତା-ତା ଶ୍ ସନ୍ ସକାଳେ ଯାହା ଟିକେ କେତୋଳେ ଉଁ ଖେଳିଥିଲି ଆ ମେଡିସିନ ଲଗୋଉଥିଲି ଯ ଔଷଧ ଲଗେଇଥିଲି ସେତେବେଳେ ଖେଳିଥିଲି ତାପରେ ଆଉ ତ ଦେଖା ହିଁ ମୁଁ ତ ତା ତାପରେ ଖାଇଲି ଗାଧୋଇକି ପଳେଇଲି ବାହାରକୁ ଆଉ।
ଓହୋ ତାହେଲେ ଆପଣ ତ ଆଜି ବୁଲାବୁଲି କରୁଚନ୍ତି। ଆପଣ ଦିନଟା ଆଜି ଭଲ ଯାଇଛି ନୁହେଁ?
ଆଜ୍ଞା ଭଲରେ ତ ଯାଇଚି କିନ୍ତୁ ଏବେ ବୋହୁତ ହିଁ ଉଁ ଅଧିକ ହାଲିଆ ଲାଗୁଚି ମୋର ଅଣ୍ଟା ଗୋଡ ପୁରା ଦର୍ଜ ହେଇଗଲାଣି। ଉଁ ହେଇଠି ମୋ ବଡ ଭଉଣୀ ଯୋଉ ଯାଇଥିଲେ ଜୋତା ଆଣିବା ପାଇଁ ହେଠି ମତେ ବୋହୁତ ଏତେ ଚଲେଇଲେ ଏତେ ଚଲେଇଲେ ମୋର ପୁରା ଉଁ ଗୋଡ଼ ହାତ ସବୁ ଦର୍ଜ ହେଇଗଲାଣି ଜୋରେ।
ହଁ ମୁଁ ତ ଜାଣଚି ଝିଅ ପିଲାଙ୍କ ସପିଙ୍ଗ ଭାଇ ତମେ ଏତେ ସମୟ ଲାଗେ ଏମ୍ ତମେ ଏତେ ସମୟ କାହିଁକି ଲଗାଅ?
ମୁଁ ଜାଣିନି ମୋର ତ ଆଜି ପର୍ଯ୍ୟନ୍ତ କେବେବି ଅଧିକ ଟାଇମ୍ ସମୟ ଲାଗିନାହିଁ। ମୁଁ କହିବି ଆପଣଙ୍କୁ ମୋର ଅ ବୋଧେ ଦୁଇ ହଜାର ଚବିଶ ଜନ୍ମଦିନରେ ନା ମୋର ଏକାଦଶ। ଏକାଦଶ ଯେତେବେଳେ ଥିଲା, ସେତେବେଳେ ମୋ ଜନ୍ମ ଦିନରେ ମୁଁ ଯୋଉ ଜନ୍ମଦିନ ଡ୍ରେସ୍ ଆଣିବାକୁ ଯାଇଥିଲି।
ହ
ମୁଁ ପନ୍ଦର ମିନିଟ୍ରେ ଆସିକି ଘରେ। ମାନେ ଯିବା ଆସିବା ମିଶେଇ କି, ଡ୍ରେସ୍ ଆଣିବା ମିଶେଇ କି ପନ୍ଦର ମିନିଟ୍ ଭିତରେ ଘରେ।
ବାହା ତ ବହୁତ ଭଲ ତ, ମୁଁ ପ୍ରଥମ ଥର ଗୋଟେ ଶୁଣୁଛି କି, ଯିଏ କି ପନ୍ଦର ମିନିଟ୍ ରେ ଡ୍ରେସ୍ କିଣିକି ଆସିଯାଏ।
ଆଜ୍ଞା ତ ହେଟା ମୁଁ ଆଣିଥିଲି। କିନ୍ତୁ ତାପରେ ମୁଁ ଦେଖିଲି ଯେ ସେଟା ବହୁତି ଅଧିକ ଲୋକ ପିନ୍ଧୁଛନ୍ତି। କହିବାକୁ ଗଲେ ସମସ୍ତେ ପିନ୍ଧୁଛନ୍ତି। ସେଥିପାଇଁ ମୁଁ ତାକୁ ଭାଙ୍ଗି ଭୁଙ୍ଗି କେବଳ ଜନ୍ମଦିନ ଦିନ ପିନ୍ଧିଲି। ଆଉ ନହଲେ ଭାଙ୍ଗି ଭୁଙ୍ଗି ଥୋଇ ଦେଇଛି। ମୁଁ ତାକୁ କେବେ ପିନ୍ଧୁ ହିଁ ନାହିଁ।
ଆଚ୍ଛା ଆପଣଙ୍କୁ ଭଲ ଲାଗେନି ଯଦି ଆପଣ ଯୋଉଟା ପିନ୍ଧି ଥିବେ ସେଟା ଆଉ କିଏ ପିନ୍ଧି ଦେଇକି ପଳେଇଆସିବ।
ଆଜ୍ଞା।
ଜାହା ବି ଡିଫରେନ୍ସ ଦେଖିବା ପାଇଁ ଚାହୁଁଛନ୍ତି ନୁହଁ?
ଆଜ୍ଞା। ମତେ କାହା ସ ମାନେ ଆଉ ଯୋଉ ଯୋଉ, ଯୋଉ ଜିନିଷ ଯୋଉ କପଡା, ଏମିତି ବହୁତ ସମସ୍ତ ତ ପିନ୍ଧୁଛନ୍ତି ସବୁ ଲୋକ ପିନ୍ଧୁଛନ୍ତି, ତ ସେମିତି ମତେ ପିନ୍ଧିବାକୁ ଭଲ ଲାଗେନି।
ହଁ ସେଇଟା ଠିକ୍ କଥା କହିଲେ ଆପଣ। ଆପଣ ଅନଲାଇନ୍ ରେ ବୋଧେ ଅଧିକ ଅର୍ଡର କରନ୍ତ? ଯେମିତି ଯାଇ ବାହାରକୁ ଯାଇ କିଣିକି ଆଣନ୍ତି?
ମୁଁ ଏମିତି ଟିକେ ଉ ଯୋଉ ଲେହେଙ୍ଗା ହେଲା କି ଆ- ସେଠ୍ ହେଲା ଯୋଉ ଚୁଡ଼ିଦାର ହେଲା। ତ ସେଗୁଡାକ ମୁଁ ବାହାରୁ ଆଣିବାଟା ଉଁ ଭଲ ଲାଗେ ମତେ। କାରଣ ବାର-ବାହାରୁ ଭଲ ମିଳେ। କିନ୍ତୁ ୱେଷ୍ଟର୍ଣ ବଗେରା ହେଲା ତ, ମୁଁ ଅନଲାଇନ୍ ରୁ ହିଁ ଅର୍ଡ଼ର କରିଦିଏ।
ହଁ ଠିକ୍ କଥା କହିଲ, ଏଗୁଡା ଯଉ ଆଣିଲେ ଚୁଡ଼ି ଲେହଙ୍ଗା ସବୁ ଆଣିଲେ, ଠିକ୍ ସାଇଜ୍ ରେ ବି ଏପଟ ସେପଟ ଅସୁବିଧା ହେଇଥିବ?
ଆଜ୍ଞା ଆଜ୍ଞା। ଆଉ ସେମାନେ? ଅ ବେଳେ ବେଳେ, ଏମିତି କପଡା ଦେଇ ଦିଅନ୍ତି ସିଲେଇକି ଦିଅନ୍ତିନି।
ହଁ ହଁ ଜାଣିପାରିଲି, ଏମିତି ମଝିରେ ମଝିରେ, ହେଇଛି ନୁହଁ, ମୋର ଗୋଟେ ଭଉଣୀ ମୋର ଗୋଟେ ଅର୍ଡ଼ର କରିଥିଲା ଅନଲାଇନ୍ ରୁ ତା ସହିତ ବି ଏମିତି ଥରେ ହେଇଥିଲା। ଆଉ ଆପଣ ତ ଏବେ ରୋଷେଇ କଣ ଆଜି ହଉଛି ଜାଣିନାହାନ୍ତି ଆପଣ? କଣ ରୋଷେଇ ହଉଛନ୍ତି ଯ କଣ ଖାଇବେ ଆଗକୁ?
ନାଇଁ ବୋଧେ ରୁଟି ଡାଲମା, ହବ ବୋଧେ ଆଉ।
ଭଲ, ମାନେ ସନ୍ଧ୍ୟାବେଳା ରାତି ବେଳେ ଟିକେ ହାଲକା ଖାଇବା, ଭଲ ନା।
ଆଜ୍ଞା। କେଜାଣି କଣ ଖାଇବାକୁ ହବ? ଏବେ ତ ଯାହାବି ଖାଇବାକୁ ହବ, ମୁଁ ଖାଇବି, କାରଣ ମତେ ବହୁତ ହି ଅଧିକ, ଜୋରେ ଭୋକ ଲାଗିଲାଣି। ମୁଁ କିଛି ବି ଖାଇନି।
ଆଇଁ ଆପଣ ଖାଇବା କଥା ନା, କିଛି ନା କିଛି ଗୋଟେ ଖାଇ, ବାହାରେ ଅଛନ୍ତି ମାନେ କିଛି ନା କିଛି ଗୋଟେ ଖାଇକି ଆସିଲେ ଭଲ ଲାଗିବ।
ଆଜ୍ଞା ଖାଇଥାନ୍ତୁ ଭାବିଥିଲୁ ଖାଇବୁ ବୋଲି, କିନ୍ତୁ ବା ସେ କପଡ଼ା ଦେଖିବାରେ ତ ଏତେ ଲେଟ୍ ଟ୍, ହେଇଗଲା ଯେ, ଏତେ ଡେରି ହେଇଗଲା। ତ ବାଧ୍ୟ ହେଇକି ସାଙ୍ଗେ ସାଙ୍ଗେ ପୁଣି ଆସିବାକୁ ପଡିଲା।
ଓହୋ। ଆପଣ ବଧେ ପୁରା ଚିଡି ଯାଇଛନ୍ତି ନୁହଁ?
ଆଜ୍ଞା।
ଆପଣ ବୋଧେ ପୁରା ଆଜି ଯାଇକି ପୁରା ଛିଡା- ଛିଡି ଯାଇଛନ୍ତି କହୁଛନ୍ତି ମାନେ ପୁରା ରାଗିଯାଇଛନ୍ତି ବୋହୁତ୍ ଜୋରେ?
ଆଜ୍ଞା। ମୁଁ ତ ଠିକ୍ ଥିଲି। ଯାଇଥିଲି ମୋ ସାଙ୍ଗଙ୍କ ସହ ସେଠୁ ଆସିକି ମୁଁ ଠିକ୍ ଥିଲି। ତାପରେ ମତେ ଯୋଉ ମୋ ବଡ ଭଉଣୀ ନେଇକି ଗଲେ ତେଳୁ ତ ମୋର ପୁରା ଅବସ୍ଥା, ପୁରା ଖରାପ ହେଇଯାଇଛି ଆଉ।
ଆଜ୍ଞା। ମୁଁ ଆପଣଙ୍କ ଭୟସରୁୁ ଜାଣିପାରୁଛନ୍ତି, ଆପଣ କେତେ ଥକିକି ଅଛନ୍ତି।
ସେ
ଆଉ ଆଉ କାଲି ତ କିଛି କଁ ପ୍ଲାନିଂ ଆଜିଠୁ ହେଇଗଲାଣି ନାଁ କାଲି ବି ଯିବ ଫୁଣି କପଡ଼ା କିଣିବାକୁ?
ଏଁ ନାଁ ନାଁ କାଲି ଆଉ ଯିବିନି ଏବେ ତ ଆଉ ଯିବିନି। ଆଉ କିଛି ଦିନ ପରେ ଆଉ ସପ୍ତାହେ ପରେ ଦେଖାଯାଉ ଦେଖିଆ।
ଓହୋ ପୁଣି ଆଗୁକୁ ତ ଆପଣଙ୍କ ଜନ୍ମଦିନ ବି ଆସୁଚି।
ଆଜ୍ଞା।
ହଁ ଜନ୍ମଦିନ ଆଉ କିଛି ପ୍ଲାନିଂ ଅଛି ଆପଣଙ୍କର?
ଉଁ ହୁଁ। ଉଁ ଯେମତି ଅଧିକ ଖାସ୍ କରି କିଛି ଭାବିନି ଦେଖିବି ଯଦି ହବ ଘରକୁ ତ ଡା କିବିନି ତା ନ ଘରୁକୁ ଡାକିଲା ଅଳୁକୁ ଅ ସକାଳ ବେଳା କାହାକୁ ହିଁ ଡାକିବି? କିଏ ଆସି ପାରିବେ ନ ଆସି ପାରିବେ ଆଉ ରାତି ବେଳା ଡାକିଲେ ପୁଣି ଜଲ୍ଦି ତାଙ୍କୁ ଯିବାକୁ ପଡ଼ିବ ସାଙ୍ଗମାନଙ୍କୁ ତ ସେଥିପାଇଁ କି ତା ଦେଖିବା କଣ ହଉଚି ନହେଲେ ମୁଁ ନେଇକି ବାହାରେ କୋଉଠି ଖୁଆଇ ଦେଇକି ବୁଲିକି ଆସିବୁ ନହେଲେ ଆ।
ହଁ ଯୋଉଟା କି ଠିକ୍ କଥା କଇଲେ ସକାଳେ ଆସିଲେ ବୋହୁତୁ ଅସୁବିଧା ମତେ କରିବାଉ ପଡ଼ିଅ ନିଜେ ରୋଷେଇ କର ନି ଯେ ଇଏ କର ବୋହୁତ ପାଲା ଆଠୁ ଭଲ ବାହାରୁ ଯିବ ଖାଇ ଦେଇକି ସାଙ୍ଗମାନଙ୍କ ସହିତ ବୁଲାବୁଲି କରିକି ପଳିଆସିବ।
ଆଜ୍ଞା ଆପଣ ମତେ ଟିକେ କହିପାରିବେ କି କୋଉଠି ମାନେ ମୁଁ ମାନେ ଗୋଟେ ଭଲ ଜାଗା ଏମତି ବୁଲିବାକୁ ଦିନ ବେଳା ଅ ଟିକେ ବୁଲିବାକୁ ଆଉ ସେଇ ପାଖାପାଖି କିଛି ଭଲ ବିରିୟାନୀ ଖାଇବାକୁ ମଧ୍ୟ ଥିବ।
ଉଁ ବିରିୟାନୀ ଯଦି ଆପଣ କୋହୁଚନ୍ତି ଖାଇବା ପାଇଁ ଥିବ ଦେଖ ମୁଁ ତ ବୋହୁତ ଖାଇ ସେଠି ମାନେ ବିରିୟାନୀ ଭଲ ମିଳେ। କିନ୍ତୁ ମୁଁ ଯେତି ଖାଇଛି ନାଁ ତମେ ଯିବ ଯଦି ପଟିିଆ ପଟେ କେବେ ବୁଲିଆକୁ ତମେ ନିଶ୍ଚୟ ସଫିକ୍ ବିରିୟାନୀ ଟ୍ରାଏ କରିବ ତମେ ଦେଖିଦବ ମାନେ ରିଭ୍ୟୁ ବି ଦେଖିଦବ ତ ସବୁଠୁ ଅଧିକା ଅଛି ମୁଁ ବିଶ୍ବାସ କରୁନଥିଲି। ଆଉ ତମେ ବି ଖାଇବ ନାଁ ଜାଣିବା ବୋହୁତି ବଢ଼ିଆ ଲାଗେ। ଆ ବୁଲିଆ କଥା କହିଲେ ଉଁ
ପଟିଆ ରେ ଏମିତି କଣ ଜାଗା ଅଛି ବୁଲିବାକୁ?
ହଁ ପଟିଆରେ ଏମିତି କହିବା ଗଲେ ଜାଗା ଅଛି ଆପଣ କଣ କହୁଛନ୍ତି କ୍ୟାଫେ ଫାଫେ ଭଳିଆ ଲାଇକ୍ ବୁଲିବା ଦେଇ ନାହାନ୍ତି କିଛି ଅଲଗା ଟାଇପ୍ ର କିଛି ବୁଲାବୁଲି
ନାଇଁ ନାଇଁ ଏମିତି କିଛି ଅଲଗା କିଛି ବୁଲିବାକୁ? ବୁଲିକି ତାପରେ ଯାଇକି ବିରିୟାନୀ ଖାଇବୁ ସେତିକି।
ତହେଲେ ଆପଣ ନିଶ୍ଚୟ ଜାଆନ୍ତୁ ଯେଉଁ ବୋଟାନିକାଲ୍ ଗାର୍ଡ଼େନ୍ ଅଛି ଗୋଟେ ଆମର ସେଥିରେ ଯେଉ ଏକାମର କେ ବୋଟାନିକାଲ୍ ଗାର୍ଡେନ୍ ଦେଖିବେ ଆପଣ ସେଠି ବଢ଼ିଆ ବଢ଼ିଆ ଜେଗା ଅଛି ବିଶ୍ୱାସ କରି ଟି ଓଟେ ଫାସ୍ ନାଁ ନାଁ ନାଁ ନାଁ ସେଟା ନୁହଁ ଆଉ ଓ ତ ଅଛି ଏକାମ୍ର ବୋଟାନିକାଲ୍ ଗାଡ଼େନ୍ ତାଙ୍କ ନାଁ ମୁଁ ଆପଣ ପରେ ଆପଣ ଦେଖେଇଦେବି ଏ କାମ୍ର ଉଁ ବୋଟାନିକାଲ୍ ଗାର୍ଡ଼େନ୍ ଏକାମ୍ର କାନନ ବୋଲି ତାକୁ କହନ୍ତି ହେଲା ସେଠି ଗୋ ଟେ ଲାଇକ୍ ବଢ଼ିଆ ଜାଗାଟା ଟୋଟାଲ୍ କଁ କହିଲ ଗାର୍ଡ଼େନ୍ ଭଳିଆ ହେଇଚି ହେଲା ମାନେ ଫୁଲମାନଙ୍କ ବଗିଚା। ଗୋଟେ ୱାଲପୁଲ୍ ଟାଇପ୍ ର ବି ହେଇଚି ମାନେ ଝରଣା ଟାଇପ୍ ର ହେଟି ବନ୍ଧା ହେଇଚି। ଆଗରେ ବୋଟିଂ ବି ଅଛି ଆଉ ସେଠି ଗୋଟେ ଛୋଟିଆ କାଫେ ବି ଅଛି କ୍ୟାଫେ ଟାଇପ୍ ର ଅଛି। ଦେନ୍ ତାପରେ ଭି ତରେ ଲାଇ ବିଭିନ୍ନ ପ୍ରକାର ଗଛ ମାନେ ମ ସବୁ ଲଗା ହେଇଚି ମାନେ ବିଶ୍ଵାସ କରିଉ ବୋହୁତି ଶାନ୍ତି ଲାଗିବ ହେଠି ଗଲେ।
ଓହୋ ଏଇଟା ଏଇଠୁ କେତେ ବାଟ ହବ?
ଏଇଠୁ ପାଖାପାଖି ହବ ଆମର ଯେଉଁ ଷ୍ଟୁଡିଓ ଛକ ଜାଣିଛନ୍ତି ଯେଉଁ ଚନ୍ଦକା ଷ୍ଟୁଡିଓ ଛକ
ନା ମୁଁ ତ ବିଲକୁଲ ବି ପଟିଆ ବିଷୟରେ କହିବାକୁ ଗଲେ ମୁଁ କିଛି ଜାଣିନି। ଆପଣ ମୋତେ କିଲୋମିଟର ହିସାବରେ କିଛି କହିପାରିବେ କି? କିମ୍ବା ମୋ ବସ୍ ରେ ଗଲେ କେତେ ସମୟ ଲାଗିବ ଯିବା ପାଇଁ?
ହୁଁ ଏଠି ତ କହିବାକୁ ଗଲେ ଏକାମରେ କନ ହୁଁ ପାଖାପାଖି ଦଶ କିଲୋମିଟର ଭିତରେ ହେଇଯିବ, ହଉ ମୁଁ ରଖୁଛି ଆପଣଙ୍କୁ ଆଉ କେବେ ଆଜ୍ଞା। ହଉ ମୁଁ ରଖୁଛି। ଆପଣଙ୍କୁ ଆଉ କେବେ ଫୋନ୍ କରିବି।
ଆଜ୍ଞା ଆଜ୍ଞା ଆଜ୍ଞା।